କରିଛୁ।
ଉଁ ଘରେ।
ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲୁ ନା ଯାଇନୁ?
ନା ଆଜି ଯାଇନି।
ଆଉ ନଇ ଆଡେ ବୁଲୁନଥିଲୁ କି ଆଜି?
ଆଜି ଯାଇନି ଦେହ ଟା ଭଲ ନାହିଁ ତ।
ଓହୋ ଆଉ କ୍ରିକେଟ ମ୍ରିକେଟ ଏମିତି ଖେଳା ଖେଳି ଚାଲିଛି ନା କଣ?
ହଁ କାଲି ଖେଳୁଥିଲୁ ଆଜି ଯାଇନି ଦେହଟା ଭଲ ଲାଗିନ ଯାଇନି। ଆଉ ଏଇନା ତୁ କଉଠି?
ମୁଁ ଏ ଛାତ ଉପରେ ଶୋଇଛି ଆଉ କଣ କରିବି ଏମତି ଗରମ ଲାଗୁଛି ବହୁତ ଜରେ ଗରମ ତମ ଆଡେ ଗରମ ଫରମ ହଉଛି ନା କିଛି ହଉନି?
ହଁ ଗରମ ପ୍ରବଳ ହଉଚି।
ଖରା ହେଇଥିଲା ନା ତମ ଆଡେ କାଉଁଳିଆ?
ଆଜି ଟିକେ କାଉଁଳି ଥିଲା।
ଓ ଆମ ଆଡେ ବି ସେମତି ଫାଷ୍ଟ ଫାଷ୍ଟ ଟିକେ କାଉଁଳୁଥିଲା ତାପରେ ତ ଜୋର ଖରା ହେଲା ବୋହୁତ ଜୋରେ ଗରମ ଲାଗିଲା ଆଉ।
ହଁ ଆଜି ଟିକେ କାଉଁଳିଥିଲା ଇଆଡେ।
ହୁଁ ହୁଁ ଆଉ ତମ ନଈକି ଯାଉଛୁ ନା ଗାଧେଇବା ପାଇଁ ଯାଇନୁ?
ନା ଆଉ ଯାଇନି ନଈ କି।
ନାଇଁ ପାଣିରା ଇନା ଥଣ୍ଡା ହେଇଛି ନା ଗରମ ହେଇଯାଉଛି ଏଇ ଯଉ ଖରା ହେନେ?
ହୁଁ ନଈ ପାଣି ତ ଗରମ?
ଆଉ ତୁ ପା ଆଇ ପିଏଲ ଦେଖୁନା କଣ?
ହୁଁ।
ରାଇ ବି, ଲ କଉଡି?
ଚେନ୍ନାଇ।
ଓହୋ ଚେନ୍ନାଇରେ କି କ୍ୟାପଟେନ୍ ଥିଲା କହିଲୁ ତା ନାଁ ଟା ଜାଡେଜା?
ହଁ ଗାଡିତ ନାହିଁ ଭାଇ ଋତୁ ସହ ଯାଇଛି କୁଆଡ।
ହଉ ଋତୁରାଜ ୱାଲ୍ଡକପ ତ ଟିକେଦେଖିକି ଏବର୍ଷ ଟିକେ ଖେଳି ପାରିଲାନି ଫର୍ମ ରେ ରହିଁପାରିଲାନି ମା ମା?
ହୁଁ ଆଜି ପିଠି ଶହେ।
ଓହୋ ଆଜି ଗୋଟେ ମ୍ୟାଚ ଥିଲା କି?
ଅ ଇଣ୍ଡିଆର ଶ୍ରୀଲଙ୍କା ଥିଲା।
ଓହୋ ଏଇ ସୂର୍ଯ୍ୟଭଞ୍ଜ ଖେଳୁଥିଲା ନା ଖେଳୁନଥିଲା?
ଖେଳୁଥିଲା ଯେ ପିଟି ପାଇଲାନି।
କେତେ ପିଟିଚି ଆଜି?
ଚଉଦ ନା ପନ୍ଦର ୱିକେଟ୍ ହେଲା।
ଆଉ କଣ କ୍ୟାଚ ଆଉଟ୍?
ହଁ।
ଓହୋ ଆଜି ଫାଷ୍ଟ ଖୋଲିଲା ନା ଆଗରୁ ଖେଳିଥିଲା।
ଆଜି ଫାଷ୍ଟ ଖେଳିଲା।
ଓହୋ ଖେଳିବ ଆସ୍ତେ ଆସ୍ତେ ଆଉ ସେ କେତେ ନମ୍ୱର ରେ ଜିତିଲା ଆଜି?
ହୁଁ ଓପନି ଓପନିଂ
ଏ ବଢିଆ ଜାଇ ଖେଳିଛି ପିଲାଟା ଆଉ।
ହୁଁ ଆଇପିଏଲ ଭଲ ଖେଳୁଥିଲା।
ଆଇପିଏଲ ରେ ତ ସେଇଭଳିଆ ଦେଖେଇ ଦେଇଚି ତା କମାଲ ଆଉ।
ଏଠି ଖେଳିବ ଟିକେ ଟାଇମ ଦବ ଲାଗିବ।
ଆଉ ଟିକେ ଟାଇମ ଲାଗିବ ଯାହେଲେ ଟିକେ ନର୍ଭସ ହେଇ ଯାଉଛି ପିଲା ଟା। ଯାହା ହେଲେ ଟିକେ ଟାଇମ ଲାଗିବ ଆଉ ମୋ ମୋର ତ ମୁମ୍ବାଇ ଟିମ୍ ଏଥର ମୁମ୍ବାଇ ଏତେ ଭଲସେ କିଛି ଖେଳି ପାରିଲାନି ଆଉ କଣ କରିବା।
ହ ଆରଥର ଦେଖିବାକୁ ପଡିବ।
ହଁ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପ୍ଟେନସିପ ଏତେ ଭଲ କରିବନି ନା ସେଥିରୁ ଆଉ। ରୋହିତ ଶର୍ମା ଥିଲା ବେଳେ ଭଲ ଖେଳୁଥିଲା।
ଏ ହାର୍ଦ୍ଦିକ ପାଣ୍ଡ୍ୟା ବା ହାର୍ଦ୍ଦିକ ପାଣ୍ଡ୍ୟା ବା ଛାଡିଦବ ବା?
ଛାଡିଦେଲେ ତ ଭଲ ହୁଆନ୍ତା ସେମିତି କହୁଛନ୍ତି ଛାଡିଦବ ବୋଲି ଛାଡିଦବ ଯଦି ଭଲ ହବ ଆଉ।
ସୂର୍ୟ ୟାଦବ ଇଣ୍ଡିଆରୁ କ୍ୟାପ୍ଟେନସିପ୍ ରୁ କଟିଗଲା।
ଆକୁ ବି
ହଁ ସେଇଥିରେ ବୟସ ସୁରେନ୍ତ ସିଲେକ୍ଟ ହେଇଛି।
ହଁ ଦେଖିବା କଣ ହଉଛି ଆଉ। ଯଦି ଆରବର୍ଷ କଟିଥିବ ହାର୍ଦ୍ଦିକ ପାଣ୍ଡ୍ୟା ତାହେଲେ କଣ ଗୋଟେ ଚାନ୍ସ ମିଳିବ ରୋହିତ ଶର୍ମା ଟାକୁ କାଟି କେମିନ୍ତି କରିଦେଲେ ଆଉ କଣ କରିବା? ରୋହିତ ଶର୍ମା ଥିଲେ ତୁ ଜାଣିନୁ ଟ୍ରଫି ଠେଲିଦେଲି।
କ୍ୟାପଟେନ୍ସ ତାକୁ କାଟିଦେଲୁ।
ଆଉ ବୁମୁରା ତ ଏଥର ଏତେ ଭଲ ଖେଳି ପାରଲାନି।
ନା ତାର ଏଇଥର ଭଲ ଫର୍ମ ନଥିଲା। ୱାର୍ଲଡ କପ୍ ରେ ଥିଲା ଭଲ ଫର୍ମ ଏଇଥିରେ ରହିଲାନି।
ହୁଁ ମୁଁ ଆଉ କଣ କରି ସେଇଭଳିଆ ଚାଲିଛି।
ଚେନ୍ନାଇର ଦୁବେ ଯେମିତି ଚେନ୍ନାଇ ର ଦୁବେ।
ହଁ।
ଯେତିକି ଇଣ୍ଡିଆରେ ଭଲ ଖେଳୁଥିଲେ ଆଇ ପିଏଲ ରେ ଖେଳି ପାରିଲେନି।
ନା ସେ କରିପାରିଲେନି ଆଉ ଯାଇ ମାତରେ ସିଟି ରେ ଭଲ ଖେଳିଛି।
ହଁ ଏଞ୍ଜଡ୍ ହେଇଗଲା ଆଉ।
ଏଞ୍ଜଡୁ ହେଲା ବୋଲି ଟିକେ ଖେଲିପରିଲିନି ନା ଭଲ ଖେଳିଥିଲା
ହୁଁ ଭଲ ଖେଳୁଥିଲା ଭଲ ପାରି ଖେଳିଥିଲା ଇନଯୋଡ ମଝିରେ ହେଇଗଲା ଆଉ।
ଆଉ ହାଇଦ୍ରାବାଦ ଯୋଉ କ୍ଲାସେନି ଅଭିଷେକ୍ ଶର୍ମା।
ଅ ଅଭିଷେକ ଶର୍ମାର କିନ୍ତୁ ୱାଲକପରେ ବାଜି ନଥିଲା।
ନାଆ ଓଲଟ କରେ ବାଜିନଥିଲା।
ଆଇପିଏଲ ରେ ତାର ବାଜିଗଲା।
ଏମିତି କୋଉଠି ଗୋଟେ ଗୋଟେ ଏମିତି ହୋଇଛି। କଣ କରିବେ ସମସ୍ତେ ଭାଗ୍ୟରେ ସେହା ନାହିଁ।
ହୁଁ ଆପି ଆରସିବି ତ ଟ୍ରଫି ନେଲା।
ଆରସିବି ଦିଥର ନେଇଗଲା। ଆରସିବି ପିଲାଏ ଏଇନା ଖାଲି ଡେଉଁଛନ୍ତି ଆଉ।
ତଥାପି ମୁମ୍ବାଇ ବରବାର ନାହିଁ।
ହଁ ହଁ ସିଏ ବି କୋଉଠି ପାରିବ। ସିଏ ଅଠର ବର୍ଷ ପରେ ଗୋଟେ ନେଇଚି ଆଉ କୁଆଡେ ପାରିବ।
ଏଇନା କୋଉଠି ଘରେ?
ହଁ ଏଇ ଘରେ ଛାତ ଉପରେ ଟିକେ ଶୋଇଛି। ଗରମ ଲାଗିଲା ପଳିଆଇଲୀ ଉପରକୁ।
ଆଜି କୁଆଡେ଼ ବୁଲିବାକୁ ଯାଇନୁ କି?
ବୁଲିବା ପାଇଁ ଯାଇଥିନି। ଟିକେ କ୍ରିକେଟ ଖେଳୁଥିନି। ଆଉ ଏ ଆମ ଘର ବୁଲିବା ପାଇଁ ଟେକେ ବୁଲାବୁଲି କରିକି ଆସିନି ବସିକି ଟିକେ ପଢୁଥିନି ଆଉ। ତାରେ ଟିକେ ଗରମ ଲାଗିଲା ଛାତ ଉପରକୁ ଟିକେ ଆଇନି ବସିଛି ଏଇଠି ଆଉ।
ଏଇନା ପ୍ରବଳ ଗରମ ହଉଛି।
ଖରମ ପରା ବହୁତ ଜୋର ହେଇଯିବ ନା? ଘରୁ ବାହାରିହଉନି। କାଲି ଖରା ବି ଆମଟିକେ ଦେଇଥିଲା। ଏତେ କାଉଁଳିଆ ଲାଗିଲା ଆଜି କାଇଁ କାଉଁଳିଆ ଦେଇଥିଲା। ଦୁଇ ତିିନ ଆଉ ଖରାପାଇଁ।
ସେ କାଉଁଳ ଥିଲା ଆଉ ଟିକେ ଟିକେ ଖରା ହେଲା ଆଉ।
ହଁ ହଁ। ଆଉ ତମ ଆଡେ ମେଘ ମେଘ କହୁଛିି ନା ହଉନି?
ନା ମେଘ ଆଉ ଗୋଡେ ଏଇନା ହେଇନି। ସେଦିନ ହେଇଥିଲା।
ହଁ ହଁ। ଆଉ କଣ ଖାଇ ପିଲ?
ଜଳଖିଆ ଖାଇଥିଲି ଗାଧୁଆବେଲେ ଏଇ ରାତିରେ।
ଓହୋ ଆଉ ସକାଳେ?
ସକାଳେ ହେ ସେ ରୁଟି ଚାହା।
ଓହୋ ତାହେଲେ ଭଲ ଆଉ। ଆ ତମ କଦଳୀ ଗଛ ଗୁରା ଭଲ ଅଛି ନା କଣ କେମିତି?
ହଁ କଦଳୀ ଗଛ ଭଲ ଅଛି କାନ୍ଦି ପଇଲାଣି।
ଓ ମୁଁ ତ ଯାଇଥିଲି ତମ କଦଳୀ ଆଣିଥିନି। ଭଲ ମିଠା ଲାଗିଲା ତମ କଦଳୀ ଟା।
ଭଲ
ହଁ ବା ମୁଁ ଯାଇଥିଲିନି ଆଣିନ୍ତିିନି ତମଘଠୁ କଦଳୀ। ଭଲ ମିଠା ଲାଗୁଥିଲା।
ବିକିଲେ
ଆଉ ଯୋଉ ଜାମୁକୋଳି ଗଛ ଟା କଣ କେମିତି ଅଛି ନା କଣ?
ଜାମୁକଳି କାଇଁ ଏଠି ଏଇନେ ହେଇନି। ତମଆଡେ ଜାମୁକୋଳି ହେ ହେ
ହଁ ଆମ ଛୁଆ ଖାଉଥିଲେ। ମୁଁ ତାଙ୍କର ଆଣିକି ଦିଟା ଖାଇଦେଲି। ଭଲ ମିଠା ଲାଗୁଥିଲା।
ତମର ତ ଖଜୁରକୋଳି ପ୍ରବଳ।
ଖଜୁରୀ କୋଳି ପଚିଲାଣି।
ହଁ ସେ ଖଜୁର ଗଲା ଟିକେ ଭଲ ଲାଗୁଛି। ତମପଟେ ଖଜୁର ଗଲା ଭଲ ଲାଗେ। ଆମପଟେ କଣ ପତଳା ପତଳା ତମପଟେ ମୋଟା ଖଜୁର ଗୁ ଭଲ ମିଠା ବି ତାଳ ସଜ ହଁ ଭଲ ତାଳସଜ ହେଇଥିଲା ଅମଘଟି। ଆମେ ଦି ତିନିଟା ଗଛ ପୁରା ହାଣି ଦେଇ ପୁରା ଖାଇନୁ।
ତାଳସଜ ବୁଢ଼ା ହେଇଗଲାଣି।
ହଁ ଏବେ ବୁଢା ହେଇଗଲାଣି। ଏବେ ଆହୁରି ଆଉ ତମେ ତ ତାଲସଜ ଖାଇଛ ନା ଖାଇନା?
ନା ମୁଁ ଖାଇନି।
ଆଉ ତୋ ଗାଁ ଖବର କଣ କେମିତି?
ତାହାଲେ ତ ଭଲ।
ତୁ ବା କୁଆଡେ ଯାଉଥିଲୁ ବୁଲିବା ପାଇଁ ମୁଁ ଶୁଣିଥିଲି।
ଯାଇନି ଯିମି ରଜକୁ।
ଓହୋ ଆଉ କୁଆଡେ କେମିତି ବୁଲିବି ପ୍ଲାନ ଅଛି?
ଦେଖାଯାଉ ପ୍ଲାନ ଠିକ୍ ଆଗ ହେଇଯାଉ।
ଆଉ ପେଣ୍ଟ ସାର୍ଟ ଆଣିବାକୁ କୋଉଦିନ ଯିବୁ?
ପେଣ୍ଟ ସାର୍ଟ ଆଣିବାକୁ ପହରଦିନ ଯିବି।
ହଁ ହଁ ଯିବୁ ବୋଧେ କଣ ଭଲସେ ବୁଝି ବାଝିକି ଆଣିବୁ ଆଉ।
ହୁଁ ମୁଁ ଭାଇ ଦୋକାନରୁ ପଳେମି।
ହଁ ହଁ ତୁ ଭାଇ ଦୋକାନରୁୁ ପଳେଇୁ ସେ ତ ଭଲ ବିକୁଛି ମୁଁ ଦେଖିିନି ତ ଭାଇ।
ସେଇ ପଳେଇ ଆଣିଦେବି ଯାଇକି।
ଆଉ ତମ ଚାଷ କେମିତି କଣ ଚାଷ ବାସ।
ହୁଁ ବାପା ତ ଚାଷ ଲଗେଇଛନ୍ତି ଜହ୍ନି, କାକୁଡି ଲଗେଇଛନ୍ତି।
ତମଆଡେ ବା କଣ ବାଦାମ ବାଦାମ ହୁଏ ମୁଁ ଶୁଣିଥିନି।
ନା ବାଦାମ କରୁନାହାନ୍ତି ସେଣ୍ଡ ଖାଉଛନ୍ତିବୋଲି କରୁନାହାନ୍ତି।
ହଁ ଷେଣ୍ଢ ତ ଆଜିକାଲି ବହୁତ ଜୋରେ ମାତିଲେଣି ଆଉ ସବୁ ଫସଲ କରିବା ପାଇଁ ଡରୁଛନ୍ତି। ଷେଣ୍ଢ ଟିକେ କମିନେ ସିନା କଣ କରିବ, ଆମେ ଯାଇଥିନୁ ଆମ ବାଡିକିା କାକୁଡି ଖାଇଥିଲି ମନ ଅଛି ନା କଣ କାକୁଡି ଆମେ ଯୋଉ ଖାଇଥିଲୁ ବୁଲି ବୁଲି।
ହଁ ହଁ ମୋର ମନଅଛି।
ରାଗ ଟା ତ ଭଲ ଲାଗେ ଲେମ୍ବୁ ଆମେ ଏଥର ଯାଇକି ପୁଣି ରାନ୍ଧିନୁ ଏତେ କଷ୍ଟରେ।
ହଁ କାକୁଡି ତକ ପୁଣି ଆସିବ ଆଉ।
ହଁ କାକୁଡ଼ି ହବ ଆମକୁ କଲ୍ କରିମୁ ଆମେ ଯିବୁ ଆଉ।
ହଁ।
ଆଉ ତମ ସେଇ ଗଛରେ ଭଲ ଲେମ୍ବୁ ହଉଛି ନା ନା।
ଲେମ୍ବୁ ଗଛ ହାଣି ଦେଇେଇଛନ୍ତି।
ନା ନା ତମ ବାଡି ବାଗରେ ଗୋଟେ ଲେମ୍ବୁ ଗଛଟେ ଥିଲା ନା।
ବଡ ଲେମ୍ବୁ ଥିଲା ହାଣି ଦେଇଛନ୍ତି ବା।
ହଁ ହଁ ହାଣି ଦେଇଛନ୍ତି ହଁ ମନ ପଇଲା। ଆଉ ନଡିଆ କେମିତି କଣ ହଉଛି ନା କଣ? ହଁ ଆମେ ତ ଯାଇଥିନୁ ତମ ଘରଆଡେ ନଡେଇଟା ଖାଇକିନୁ। ଆଉ ତମ ଗଛରେ ନଡିଆ କେମିତି କଣ ଫଳିଛି ନା କଣ?
ହୁଁ ଆଜି ଗଛରୁ ପାରିଛନ୍ତି ବାପା।
ଯିବା
ହୁଁ ଦୋକାନ ପଳେଇଥିଲି ତ ପାର
ଆଉ ଗୋଟେ ପଇଡଟେ ମୋ ପାଇଁ ରଖଥିବୁ, ମୁଁ ଯିମି କାଲି ଖାଇବି ଆଉ।
ହଁ।
ଆଉ ତୁ ତ ଡେଲି ଖାଉଥିବୁ ନଡିଆ ମଣ୍ଡିଆ।
ନା ନା ମୁଁ ଦୋକାନକୁ ପଳଉଛି।
ଓହୋ ସେଇଆ ବୋଧେ ଆଉ। ଆଜି ଖରା ହଉଥିଲା ବୋଲି ଦୋକାନରୁ ଯାଇନୁ ନା କଣ?
ଘର କାମ କରୁଥିଲ ଯାଇନି ସକାଳେ ଯାଇଥିଲି ଚାରିଟା ଲେ ତ ଯାଇନି ଆଉ।
ଭଲ ଘରେ ଟିକେ ଟିକେ ସାହାଯ୍ୟ କରିବୁ ନା ଆଉ ନହଲେ ତ ବାପା ଏକା ହଇରାଣ ହେବେ।
ହୁଁ।
ଆଉ ତୋ ଭାଇ ଏଇନା କଣ କରୁଛି?
ନନା ତାର ଦୋକାନ ଯାଉଛି।
ହଁ ସେ ଡେଲି ଯାଉଛି ମୁଁ ତ ଦେଖଥିଲି ସେଥିପାଇଁ ପଚାରନି ମୁଁ ତୋ ଭାଇ କଣ କରୁଛି।
ଦୋକାନ ତ ଡେଲି ଯିବା ଆସିବା କରୁଛି ଆଉ।
ହଁ ଭଲ ସେବା ଗାଡି ଧରି ଯିବା ଆସିବା କରୁଛି ବାଇକ୍
ହୁଁ ନା ନା ଆମ ଦୋକାନଟା ଏପଟେ, ତାଙ୍କ ଦୋକାନଟା ସେପଟେ।
ଓହୋ
ତାଙ୍କ ଟଲକାନୀ ଆମର
ତମ ଦୋକାନ ଟା କୋଉଠି
ଆ ଏପ ଜଳସ ପଟଣା
ଓହୋ ମୁଁ ଭଲ ସେ ଯିଗା ଟା ବି ଭଲ ମୁଁ ଶୁଣିଥିନି ସେ ଦୋକାନ ଟା ବି ଭଲ ଦୋକାନଟି
ହଁ
ଆଉ ହେଉଥା ତମେ କଣ କରୁଛ କର ମୁଁ ଯାଏ ଟିକେ ଆସେ ଏତେ ଗରମ ଲାଗିଲାଣି ଆଉ
ହଉ
ହଁ ଭାଇ ଠିକ ଅଛି
ହଉ ଭାଇ ଠିକ ଅଛି ହଉ ଆସ ଆଉ
ହଉ ଭାଇ